ହଁ।
କଣ ତମ ଆଡେ ବର୍ଷା ହେଲା?
ହଁ। ଆଉ ତମ ଆଡେ ତୋ ଗାଈ ବାହାରି ନେହି ପଦାକୁ ନା।
ନାଇଁ ମୁଁ ନେଇ ଆସିଥିଲି ବାନ୍ଧିଥିଲି ଫେରେ ନେଇକିରି ଯଦି ଉଠେଇଲା ହେଲାନି ବାନ୍ଧିଥିଲି। ଫେରେ ସେଇଠୁ ଯାଇକିରି ନେଇ ଆଇଲି। ମୁଁ କହିଲି ନାହିଲୋ ବର୍ଷା ଏମତି ପକେଇଲା ନେଇ ଆସିଲି। ଏ ଯୋଉ ମଞ୍ଜୁ ଭାଉଜ ନୁହଁ ବନ୍ଧମୁଣ୍ଡି।
ହଁ।
ତା ଝିଅର ଗୋଟେ ଫେର ଝିଅଟେ ହେଇଚି ପା।
ତାର ସେ ଫାଷ୍ଟ
ହଁ ଫାଷ୍ଟ ତା ଯାର ଦିଇଟା ଝିଅ ଥିଲା ଆଉ ଫେର ଯୋଉ ତାର ଝିଅ ମୁଁ ସ ଅଇନା ଫୋନ କରିଥିଲା କଟକ ନେଇକି ଯାଇଥିଲେ ସିଜରିଙ୍ଗ କରିଛନ୍ତି।
ଇଲୋ ଵୋପା ସିଜରିଙ୍ଗ ପୁଣି।
ଫୋନ କରିଥିଲା ମୁଁ କହିଲି ଲୋ ଲୁସିର ହେଲେ ଝିଅଟା ହେଇଥାନ୍ତା ଆଙ୍କର ପୁଅଟେଇ ହେଇଥାନ୍ତା।
ହଁ ପା ଦେଖୁନୁ ତାର ପୁଅ ଅଛି ପୁଣି ଦେଖିଲା ବେଳକୁ ହେଇଚି
ହଁ ଅଟା କୁ ଯା ର ଦିଟା ଝିଅ ପୁଅଟା ହେଇଥିଲେ ଖୁସି ହେଇଥାନ୍ତେ।
ଯାହା ଭାଗ୍ୟରେ ଯାହା ଅଛି ଆଉ ଆଁ।
ଖୁସୁର ଖୁସୁରିକିରି ସବୁ କରେଇ ଏଇ ପୁଅଟା ହେଇଥିଲେ ଗୋଟାଏ ଯାହା ହେଇଥାନ୍ତା।
ହଁ ସୁଶାନ୍ତି ସକାଳେ କାହିଁ ଆଇଥିଲା ତମ ଘରକୁ?
ସିଏ ମୋଅ କତିକି ନୁହେଁ ସେ ତାଙ୍କ କତିକି ଆଇଥିଲା ମ ଯୋଉ ହିସାବ ପଇସା ଦବ ବୋଲି ବ୍ୟାଙ୍କ ଡିପୋଜିଟ ପଇସା ମତେ କହୁଥିଲା ମୁଁ କହିନି ମୁଁ ସେଦିନ ବ୍ୟାଙ୍କ ଯାଇଥିଲି। ମୋର ମୁଁ ସଞ୍ଚୟ ସବୁ କରିଦେଇ ଆଇଚି ନା ଲୋନ ପଇସା ମୋର ଲୋନ ପଇସା। ମୋ ଝୁଅ କତିକି କେ ଯାଏ କଣା ଦେ କଲେ ପଠେଇଦେବି ସେ ତାର କରିଦବ ନହେଲେ ଆମ ପଇସା ମୁଁ କଲେ ଏତେ କଣ ସେ ଆଉ କରିବ କୋଉଠୁ କଣ ସେ ଭୁଲ ଭାଲ କରୁଛନ୍ତି ସେ ସାରେ ଏତେ ସେ କରିବନି। ମୁଁ ମୋର ଲକ୍ଷେ ହଁ।
କରିଦେଲା ଇଙ୍କ କଇବୁ ତୋରି ମୁଣ୍ଡରେ
ମୁଁ ସେଦିନ ଯାଇକିରି ଦଶ ଟା ଖଣ୍ଡେ ପନ୍ଦ ବାର ତେରଟା କରିକି ଆାଇଥିଲି ମୁଁ ଆମ ସଞ୍ଚୟ ପଇସା ଗୁରା କରିଦେଇଥିଲି ଲୋନ୍ ପଇସାଟା ମୁଁ ଆଜି ପଠେଇଦେଲି ସେ ତାର ଆଜି କରିଦେଇଥବ। ମୁଁ କହିଲି ସେ ସେଇ ଯୁଗୁରୁ ଆଜି ସେ ଭାଇ ଜ ଯିବେ ବେଳା ବେଳି ଦୋକାନ କୁ ନେବେ ଇଏ ସେଆରେ ଯିବେ ଡିପୋଜିଟ ଦେବେ। ସହଜ ବ୍ୟାଙ୍କେ ତିନି ଚାରି ଦିନ ହେଲା ଛୁଟି ଥିଲା ଶୁକ୍ରବାରେ ଶନିବାରେ ରବ ବାରେ ଆଜି ଯୋଉ ଭିଡ। ହୁଁ ସେ ସେଇଟ ନାଇଁ କାଲିି ଲାଷ୍ଟେ ନା।
ଓଁ ହଁ କାଲି ଆଜି ଅଣତିରିଶ ପରା।
ହଁ ସେଠୁ ସେଇ ଯୁଗରୁ ସେ ଆଇଥିଲା। ଉଁହୁଁ। ଦବାକୁ ପଇସା ଟା ଆଗରୁ ଗ୍ରୁପର ମାତାକୁ ଦେଇ
ତୋର ପଇସା ମିଳିନି ନା ନା ଦେଇନି।
ନା ଷ୍ଟୋର ପଇସା ଦେଇନି। ସେ ଏକାଥରେ ଦବ କି କଣ ଯଦି ବନ୍ଦ କରିଦବ କାଲି ଲାଷ୍ଟେ।
ହଁ।
କଣ କହୁଥିଲେ ତିରିଶ ତାରିଖ ଯାକା ଷ୍ଟୋର ଇଏ କରିବ ବନ୍ଦ କରିବ କି କଣ ଆଉ।
କେଜାଣି ହେଲେ ସେ କତିରେ ବେଲି କିରି ଯା ହଉ ଦେଇ ନେଇ ଆଉଥିଲେ।
ଆଉ କଣ କରିବା ଆଉ ବନ୍ଦ କରିବ ସେମିତି ଚଳେଇବା କଥା ଆଉ।
ସେୟା ପା ଯାହା ଭାଇ ଏଇଠି ତ ଉରାାଳି ଦେଇଦେଇ ଆ। ସେ ଦେଖିଲା ବେଳକୁ
ଗଁ ଷ୍ଟୋର କଂ ନାଇଁ ସେ ଦେଇନି ସେ କାଲି ଆଜି ଅଣତିରିଶ ଦବ କି କଣ କାଲି ଯଦି ନଦେଲା ତାହେଲେ ତିରିଶି ତା
ହୁଁ ଆମର ଚୋକଡ଼ ତ ନାହିଁ ତ ଆଁ।
କୁନୁ କତିରେ ଦିଆହବ ଆଉ ଷ୍ଟୋର ପଇସା ବା ଷ୍ଟୋର ଆଉ।
ହଁ ବା ଯଉଠି ତ ହଲେ ଦିଆହବ ଆଉ କଣ ନଦିଆ ହଉଛି ହଁ।
ହଁ।
ହୁଁ ସେ ଲୋକଟା କଣ ହେଇକରି କଣ କରିଦେଇ ଗଲା ଦେଖିଲୁ ନ ହେଲା ଘର ପାଖରେ।
ନା ବା ଅଳପ ହେଲା ଜବର ଜୋରେ ହେଲେ କାଚି ଦେଇ ଯାଇଥାନ୍ତା।
ହଁ।
ଭଉତି କିରି ଟିକେ ହେଇଥାନ୍ତା ରେ ଟିକେ ଟିକେ ମେଘ ପକେଇ ଦେଇକିରି ଯାଇଚି।
ହଁମ ସେଇ ସେ ଆମ ସାନ ଭଉଣୀର ଆଡ଼େ ଜମା ମେଘ ନାହିଁ। ମୁଁ କହିଲି କ ଏଇ ମେଘଟା ଗଲାନି ତମ ଘରାଡକୁ। ଗଲାନି ପା ତଙ୍ଗା
କଣ ଇଏ କଣ ହବ କି ଇଏ କଣ ତଳି ପକେଇବା ପାଇଁ ପାଣି ହବ ନା ଇଏ କିଛି
ଉଁ ନା ଖାଲି ଓଦା କରିଦେଇ ଗଲା ଟିକେ ଟିକେ।
ହୁଁ। ସେ ଘର ଭିତରେ ବର୍ଷା ହଉଚି।
ମୁଁ କହିଲି ତମ ଘର ଭିତରେ ବର୍ଷା ହଉଛି? ଜୋରେ?
ଆଁ?
ମୁଁ କହିଲି ଘର ଭିତରେ ଜୋରେ ବର୍ଷା ହଉଛି?
ହଁ ବା।
ଓହୋ ଗୁହାଳେ ମାନେ ଗାଈ ଯୋଉଠି ବନ୍ଧିଛ ଆଉ ହଉନି ନା।
ନାଇ ନାଇ ଇଠେଇ ହଉନି। କିଏ ସେ? ହୁଁ ଏଇ କରରେ ବା ଏଇ ଯୋଉ ଉଁ ନା ଖୁଣ୍ଟ ସିଧା ସେଇଥିନାଗି ଯେ ବ-ବର୍ଷା ହଉଛି।
ହଁ। ଅଣସୁଧିଆ ହେଲେ ଆଜି ଯିବ ବୋଲି ବାହାରିଥିଲୁ ନିମାଳ ବା। ଆଜି ନିମାଳ ନିର୍ମଳା ଆଜି ବା ଅଟୋ ମିଳିଲାନି ଆମ ରାନୁ ଭ ଭଉଣୀ ଫୋନ କରିଥିଲା କହିଲା ଆଉ ମୁଁ କହିଲି ଇଲୋ ଏଇ ମୁଁ ଦେଖ ବାକୁ ଯାଇନି କହିଲା ସେଇ ଦେବସ୍ନାନ ପୂର୍ଣ୍ଣିମାରେ କେବଳ ଗାଦି ଉପରେ ଚଢିକିରି ଠାକୁର ଦର୍ଶନ କରିବ ଆଉ କୋଉ ଦିନ ଅଲଗା ଦିନେ ନାହିଁ।
ଆମ ଗାଁ ରୁ ଆଜି ମୋ ଭାଉଜ ହେରିକା ଯାଉଛନ୍ତି।
ହଁ ସିଏ ବା କହିଲା ସେଟି ଯୋଉ ଗାଡି ତାଙ୍କ ଯୋଉ ଗାଡି ଇଏ କରନ୍ତି ସେ ନାହିଁ ଭୁବନେଶ୍ୱରରେ ମୁଁ ର ଟିକେ ଫୋନ କଲା ବେଳକୁ ରବି କହିଲା ମୋର କଲ ଜବର ମୁଁ ଅଇଁଛା ଫେରୁଛି ଗୋଟା ଭଡା ଆଣିକି ଆସିଲାଇ ସେଉଠୁ ଆଉ ଗୋଟାଏ ଭଡା ଫେରେ ତିନିଟା ବେଳକୁ ନେଇକି ଯିବ।
ହଁ।
ଛୋଟିଆ ଅଟୋ ହେଲେ ଜାଗା ହବନି ଆମର ଟିକେ ବଡ ଅଟୋ ହେଲେ ଏତେ ଜଣ ହେଲୁଉ ତାଙ୍କ ଛୁଆ ବୋଉ ସିମା ମୁଁ ଯାଇଥାନ୍ତୁ ତାହେଲେ ଆଜି ବଢିଆ ଆଜି କାଳେ ଠାକୁର ଦେଖି ପାରିବ ଆଉ କୋଉ ଦିନ ଦେଖିପାରିବନି।
ହଁ ହଁ ଆଜି ପାରନ୍ତୁ କୁଆଟେ ପୁରୀରେ ଜଗନ୍ନାଥ କୁଆଡେ ପଦାରେ ଆସିକିରି ହେବେ ଦେଖିବେ ଆଉ।
ସିଏବା ସେଇଆ ବଢିଆ କାଳେ।
ଡ ହଅନ୍ତି।
ଯାଇଥିଲେ ଆମେ ଏଇଠୁ ଅଟୋ କରିକିରି ଭଲ ହେଇଥାନ୍ତା ହଁ।
ଉ ଭିଡ ପ୍ରବଳ।
ଠାକୁର ଦର୍ଶନ ଆଜି କରିଥାନ୍ତ ଆଉ।
ହୁଁ।
ଦେଖିଆ ହେଲାନି ଆଉ ଆ କେ ଜାଣି ସେ କଣ ବେସିବ ଲ ଆଉ କେଉ ଗାଡ଼ିରେ ଯାଇପାରିବନି ତାଙ୍କ ଭଅଁର ବାନ୍ତି ହଅଇ ତ ସେ ସେ ଅ ଟ କଲେ ଟିକେ ଖୋଲାରେ ଗଲେ ତାର କିଛି ହବନି।
ଆଉ ଏତେ ଲୋକ ହେଲେଇଁ ନା
ଆଉ ସେ ଯୋଉ ତାଙ୍କ ଯୋଉ ଅଟୋ ବାଲା ସେ କଣ ଭୁବନେଶ୍ଵର ଯାଇଛି ସେ ଆଜି ଆସିପାରିବନି। ହବନି ଯେ ଯାଇ ହବନି।
ହଁ।
ବ୍ଲକ ପଇସା କଣ ସେ ମନା କରୁଛି। ଉଁ କହୁଛି ମୁଁ ତ ରହିବିନି କଣ ତୁଳଙ୍ଗ ଯାଇଛି ଆଉ ବ୍ଲକ ପଇସା କଣ ଯେଦି ନ ନବ ତମ ପଇସା ତମେ ନେଇଯିବ।
ଇଲେଓ ସେ ପଇସା ଟାକୁ ହେଲେ ଯଦି ନ ନେଇେଥାନ୍ତା ହେଲେ ମୁଁ ଇଥେରେ ପୁରେଇ ଦେଇଥାନ୍ତି।
କହୁଚି ମୁଁ ଆସେଇ ମୁଁ ଆଜି ତାକୁ ସକାଳେ କହିଲି କହିଲା ହଁ ମୁଁ ଆସେଇ ଆସେଇ ଦେଖିବି ଯଦି କାଲି ହବ ନହେଲେ ନାହିଁ କଣ ତ ଯାଇଛି
ନା ମୋ କହିବା କଥା ଯଦି ସେ ନ ନେଇକି ନବାର ଥାନ୍ତା ମୁଁ
ହଁ ପଞ୍ଚାୟତରେ ପଞ୍ଚାୟତ ପଇସାକୁ ସୁଝିଥାନ୍ତ କି ଇଥେରେ ହଜାର ଟଙ୍କା ମୂଳ ପକେଇ ଦେଇଥାନ୍ତ।
ତୁରହଁ ଜୁଆଡେ ତ ଗୋଟେ ସୁଝି ଦେଇଥାଆନ୍ତି ଆଉ। ଆଏ ସେ କଣ କରିବ କେଜାଣି କାଲି ଆଜି ଆସ ଯିବ କି କାଲି ଆସିବ। ଆଇଲେ ଯାହା କରିବ ଆଉ କଣ କରିବ?
ଖାଇବା ପିିବା କରିଥାନ୍ତା ସେଇ ବିଷ୍ଣୁ ଭାଉଜ ଘର ତାଙ୍କର କହୁଥିଲେର ପୁଅ ହେଇ ଥିଲେ ପଞ୍ଚାୟତ ଖାଇବା ପିଇବା କରି ା ମାନେ ଟୋଟାଲି ପଞ୍ଚାୟତ ବା ଆମର ସବୁମାନେ ଆଗରୁ ଖାଲି ଗର୍ବ କରି ବାଡେଇଇ ହେଲା ଆଉ ହଁ ପୁଅ ହବ ପୁଅ ହବ
ଭଲ ଚଳିଆ
ହଁବା।
କେ ତାଙ୍କର ନା?
ଦିପା ହଁ ରୋଜଗାର କରିଛ ସେ ବଡ଼ ପୁଅର ଦିଟା ଝିଅ ତ ଏଇ ପୁଅଟା ହେଇଥିଲା ଖୁସି ହେଇଥାନ୍ତେ, ସେ କାଲି ଅଇଷା ପିନ୍ଧିକି ଫୋନ କରିଥିଲା କ କାଲି ଠାରୁ କାଳେ ଇଏ ହେଲେ ତାଙ୍କର ଆନିଭର୍ସରୀ କାଲି ଥିଲା କାଲି କରିବାକୁ। ଗୋଟେ ସ୍ମ ରହିବ ବାପା ମାଙ୍କ ଆନିଭର୍ସେରି ଦିନ ଜନ୍ମ ହେଇଛି। ସେ ହେଇଠୁ ମୁଁ ଆଜି ଦଉ ସକାଳୁ ସକାଳୁ ନେଇକି ଯାଇଛନ୍ତି ଦେହ ହଉନଥିଲା ଆରୁ ଜୋରଦବରସ୍ କରିଛନ୍ତି ଶୀଘ୍ର
ଓହୋ। ସେଇଥି ନେଇକରି କଣ କରିବ ସେ ବଡ ଖୁସି ହଁ।
ଖୁସି ଟା ତାଙ୍କର ଗଲା ନହେଲେ ପୁଅ ହେଇଥିଲେ ବୋହୁତ୍ କରିଥାନ୍ତେ, ଖାଇବା ପିଇବା କରିଥାନ୍ତେ, ଭଲ କରିଥାନ୍ତେ।
ହୁଁ।
ଯୋଉଠି ଭଗବାନ ଯାହାକୁ ଝିଅ ଦବାର କଥା ଦଉଛନ୍ତି। ଯାହାକୁ ଯିଏ ଖୋଜୁଛି ଝିଅ ଦଉନାହାନ୍ତି ଯିଏ ନ ଖୋଜୁଛି ତାକୁ ଦଉଛନ୍ତି।
ହୁଁ।
ଲୁସିର ପିଅ ଟା ହେଇଥିଲା, ଝିଅ ଟା ହେଇଥିଲା ସେ ବହୁତ ଖୁସି ହେଇଥାନ୍ତି।
ହଁ ମାମାଲି, ଚିକୁୁ କୁନୁନୁ ହେରିକା ଗଲେ
ହମ ସେଟା
ହଁ, କଉ ସିଆଡୁ କଣ ମାମଲି, ଚିକୁ
କୁନୁମୁନି ବବୁଲ ଗଲେ
ଚିକୁ ମାମାଲି ସାଢୁ ଆଇଥିଲେ ସେ ତାଙ୍କର ସାଙ୍ଗରେ କୁନୁଉନି ଯା ବବୁ ବୋଧେ ଜାଣିଛି କି ନାଇଁ।
ଓହୋ। ଆନିବର୍ଷରିରେ କଣ ଖାଇବା ଖାଇବା ପିଇବା କରୁଛନ୍ତି?
ଟିକେ ଜାଣିବା। ଆ
ତ ଇଏ ହେଇଛି ଆଉ କଣ ତମର ସବୁ ବାରି ଘରେ କଣ ସବୁ ଲଗା ଲଗି କରିଛ?
ବାରିରେ?
ହୁଁ।
ବାରିରେ?
ହଁ।
ହେ ବାରିରେ କଣ କଣ ଲଗେଇବି, ସେଇ ଯାହା ଇଏ କରିଥିଲି କୁଷୁମ ଗଛ ଗୁରା ଭାଲୁ ଭଳିଆ ଆଣିଥିଲା ସେ ଯେମିତି କଣ ସବୁ ନଡିକି ପଇଲା ବର୍ଷାରେ।
ଅଁ।
ତାକୁ ଆଉ ଟିକେ ମେଘ ହେଇଥିଲେ ସେ ବାରିରେ ସେ ଚା କୋଠା କରେ କରେ କରେ କରେ ସେ ପୁୁରା ଲଗେଇ ଦେଇଥାନ୍ତି ବାରି ପଟରେ।
ହଁ ହଁ।
ଏଇ ଗଲାନି। ମେଘ କା ହେ ସେ ଗଛ ଗୁଡା ନଡକି ପଡୁଛି ସେ ନାଳ ଧିଅକୁ ସେ ତା ଦେ କାଟି ଗୋଟା ବୁଦା ଫ ପାରଦିଲି ଏ ପାରଦିଲି ତାକୁ ସସ୍ମିତା ଭାଉଜ ଗୋଟେଇକି ନେଲା।
ସେ କି ଫୁଲ ଫୁଟିବ କେଜାଣି ଲଗେଇ ଦଉନା ଦେଖିବ କଣ ହବ।
ହୁଁ ସସ୍ମିତା ଭାଉଜକୁ କହିଥିଲି ଚୁଲି ଟା ପାରିବ ବୋଲିକି ଯେ ଖୋଳି ଖାଳି ମାଟି ବତୁରଇ ଥୋଇଛି ତାକୁ କହିଲି ସେ କହିଲା ହଉ ଟିକେ ରହ। ମୁଁ ଜାଣିନଥିଲି କୁନିମୁନି ଯାଣିଚି ସେଠୁ ଝୁନି ଗଲା କୁନିମୁନି ବା ଗଲା ହିଁ ସେଠୁ କୁନି ଘରକୁ।
ଏଇ ଯୋଉ ତାଙ୍କର ବାହାଘର ଠିକ ହେଇଗଲା।
କାର।
ତମ
ହେ ନାଇଁ। ଏ ସିଏ କାହିଁ ମୁଁ ଦେଇ ସାଙ୍ଗରେ ଆଉ କଥା ହେଇନି ତାଙ୍କ ବୋଧେ ଆସିନାହାନ୍ତି କଣ କି ବୁଧବାର ଆସିବେ।
ଓ ହୋ।
ଆଉ ତ ବାହାନାଇ ଆଉ ସେ କଣ କରିବ।
ଆଠ ତାରିଖ ବା ଲାଷ୍ଟ।
ହଁ। ହଁ କଣ ତା ଯଦି ବିଜା ପାଞ୍ଜିରେ କରିବେ ଯଦି କରିବ।
ଅ ହଁ।
ଆଉ କଣ ପାଇଁ
ଲାଷ୍ଟ ଆଉ କରିଦେଇଥାନ୍ତେ ଯଦି ଠିକ ଠାକ ପରଦିନ ମଙ୍ଗନ କରି ତା ପରଦିନ ବାହାଘର।
ହୁଁ ହୁଁ ସେଇକଥା। ମୁଁ ପୁଣି ଭା ଭାଇ ପୁଣି ମତ୍ ମୋତେ କହିକି ଯାଇଥାନ୍ତା ବାହାଘର ଯଦି ହଏ ତୁ ଲୁନୁ କରି ମୋତେ ଲକ୍ଷେ ଖଣ୍ଡେ ଟଙ୍କା ଦେବୁ। ଚାଲୁ। ମୁଁ ତାକୁ ସବୁ ହଁ ମ ମାନେ ମନ କାହିକି ତାର କଷ୍ଟ କରିବି କହିଲୁ ମୁଁ କହିଲି ହଉ ଆଉ। ସେ ତାର କହିଥାନ୍ତା ମୁଁ କହିଲି ମଲା ଅଇଁଠା କଣ ଆଉ ଅଛି।
କଲେ କୋଉଠି ବାହାଘର କରିବେ କଟକରେ ନା ଗାଁ ରେ।
ହଁ କଟକରେ ଇଠେ କେଆଣି ଆଇଲୋ ବୋପା। ଗାଡ଼ି ପଇସା ଏତେକଣ ଗୁଣିଗାରିଡି କରିଦେଲେ।
ଓହୋ ଚିଟି କଣ ତାଙ୍କର ସବୁ ଅଛି ମାନେ ଇଏ କରିଚନ୍ତି। ଗାଁ ଲୋକ ଇଏ ଖୋଜିବେନି ଏମିତି ତ
ପୁଅ ବାହାଘରେ ସେଇଠି କରିଥିଲା ମଣ୍ଡପରେ ବା।
ଓହୋ ହୋ।
ଆଉ ତା ଝୁଅକୁ ମୁଁ କାନର ଦେଇଥିଲି ଆଉ ମାନୁକୁ ଦେଇଥିଲି ସେ ଜୁଆଁଇ କୁ ମୁଦି। ଆ ଆଙ୍କ ପୁଅ ଦିଇଟାକୁ କିଛି ଦିଆ ହବନି।
ହଁ ହଁ ହେଇଯାଇଥାନ୍ତା ହେଇଯାଇଥାନ୍ତା ଭଲ। ହାର ମା ନାଇ ଛେ ଶୀଘ୍ର ଶୀଘ୍ର ଯଦି ଖୋଜିକିରି କୋଉଠି କରିଦେଇଥାନ୍ତେ ଜଲଦି ଜଲଦି ହେଇଯାଇଥାନ୍ତା।
ହଁ ହଁ। ଆ କଣ ହେଲା କେଜାଣି ମୁଁ ଆଉ ପଚାରିନି ଦେଇ କତିକି ଫୋନ କରିଥିଲି ଆଜି। ସେ କହିଲା ମେଘ ଉଠେଇଚି ଜବର୍ ବ ଇଏ କହିଲା ତୁ ରଖ ମୁ ପରେ କରିବି। ମୁଁ ଆଉ ସେଠୁ ଆଉ କରିନି ମେଘ ଘଡ଼ଘଡ଼ି ରେ ସିଆଡୁ କଟକରୁ ହଇକି ସିଆଡୁ କୁ ଅଇଲା ଆଉ।
ହାଡ଼େ ଯେ ବହୁତୁ ବର୍ଷା ହେଇଛି କଟକରେ।
ସେଇବା ବର୍ଷା ଉଠେଇକିରି ପକଉଁ ଥିଲା ସିଏ କହିଲା ତୁ ରଖ ରଖ। ମୁଁ ରଖିଦେଲି ସେ କାଇଁ ଆଉ ଫୋନ୍ ଫାନ୍ କରିନେଇ।
ହୁଁ।